ହ୍ୟାଲୋ। କଁ କରୁଚ? ମୁଁ ଏଇ ପୁଅକୁ ବୁଲେଇଆକୁ ଆଣିଚି। ତମେ?
କୋଉଠି, କୋଉଠିକି ନେଇଯିବ?
ଏଇ ମାଉସୀ ଜଣେ ହେବେ ତାଙ୍କ ଘରକୁ ଆସଛି ଟିକେ ଦୋଳି ଖେଳେଇ ପୁଅକୁ।
ଅ ହଁଅଁ, ମୁଁ ଏଇ ଟିକେ ବଇଚି କାମ ସଇଲାତ ଏଇନାକେ। ଧୂପ ଦିଆ ହେଇନି ଦେମି।
ଏଇଆ ଦେଲା।
କଁ କଇଲ?
କଁ ରୋଷେଇ ହେଇଥିଲା?
ଆଜି ନା ଆଜି ଆମର ମାଛ ତରକାରୀ କରିଥିନୁ।
ଅଁ ହଁ
ଆଚ୍ଛା। ଉଁ ଡାଲମା କରିଦେଇଥିନି ଛୁଆ ଖାଇବା ପାଇଁ ଆଉ କଦଳୀ ଭଜା, ଶାଗ ଭଜା ଆଉ।
ଓହୋ! ହଁ ଆଇଁଷରେ ବା ଶାଗ କୁଅନ୍ତି ଖାଆନ୍ତିନି ବୋଲି।
ନାଁ ହା ମୋ ବାପା ନେଇ ଆସଥିଲେ ନା ଶାଗ ସେ ପଖାଳ ଖାଇ ଆଉ ଆମେ ତ ଗରମ ଖାଇମୁ, କହିନଥିଲି ତଥାପି ସେ ନେଇ ଆଇଲେ।
ମୋଗରା, ହଁଅଁ ଅ ହ। ହଁଅଁ କେଇ ଇ ଇ ଚିକେନେ, ଭାତ ଏଗୁରା କରିଥିଲି ଅଣ୍ଡା ଆମ୍ଲେଟ ହେଇଥିଲା। ଆଉ ପୁଅଟାକୁ ଟିକେ ବୁଲେଇ ଆଣିଚି। ଓହୋଃ।
ଅ ହୋ। ସେଇ ଆମର ସେଇ ସାନ ପୁଅଟାର ସେମିତି ତା ଦେହ ଖରାପ ହେଇଯାଏ। ଏ ଟିକେ କମିଚି ଏଇନା ତଥାପିତ ଦୁର୍ବଳିଆ ହେଇଚି ଯେ ଚାଲି ପାରୁନାଇଁ।
ହଁ ହଁ। ପନ୍ଦରପଡ଼ି ହଁଅଁ ପା ଛୁଆଙ୍କ ଦେହ ତ ଏଇ ପାଣି ଯେ ସିଜିନ୍ ଚେଞ୍ଜ ବର୍ଷା ହଟା ବର୍ଷା ଖରା ଏମତି ହଉଛି ଛୁଆଙ୍କ ଦେହ ସବୁ ଖରାପ୍ ହେଇଯାଉଛି।
ହଁ ମ ତାକୁ ଫୁଣି ମେଡିକାଲ ନେଇଥିନେ ସେ ଉଁ ଦେଖିଲେ ଯେ ଡକ୍ଟର କହିଲେ ସବୁ ଠିକ୍ ଠାକ୍ ଅଛି।
ଚାଲି ଚାଲି କଣ? ଚାଲି ଚାଲି ଆଉ ଗାଡି ଉଠୋଉନି ତାକୁଟିଏ ଯୋଉ ଘୋରା ଫୋରା ଖାଇଆକୁ ଦିଅ।
ଘୋର କାଇଁ ଆଣିକିତ ଦୋଉନାହାନ୍ତି ଆଉ।
ଘୋରା ଫୋ ଘୋରା ତ ମିଳେ ବୋଲି ଦେଇ କୋହୁଥିଲେ ମୁଁ ଶୁଣିଥିଲି। ହେରା ଗୋଟେ ପ୍ୟାକେଟ କଣ ମିଳେ ହେରା ତ ମୁଁ ଚାଉଳରେ ନିଜେ କରେ ଉସୁନା ଚାଉଳ ମୁଠିଏ ଖାଲି ବତୁରେଇବି ମୁଁ ଠିଏ, ସୋଲା ବୁଟ ଯୋଉ ସୋଲା କୁହନ୍ତି ସେଇରା ଦି ପକେଇବ କାଜୁ ଦିଟା ଆଲମଣ୍ଡ ଦିଟା ପକେଇକି ତାକୁ ସକାଳେ ଗ୍ରାଇଣ୍ଡର କରିଦବ। ଗ୍ରାଇଣ୍ଡର କରିକି ତାକୁ ଟିକେ ଆଉଟି ଦବ।
ଓହୋ ମାନେ ଏଟା ପି କ୍ଷୀରି ଭଳିଆ କରିକି ନା ଖାଇବାକୁ ପି
କରିକି ତାକୁ ଦବ ଅମୁଲ ଟିକେ ପକେଇବ ନହେଲେ କ୍ଷୀର ପକେଇବ।
ମାନେ କଣ ଘରା ଖାଇଲେ ଥଣ୍ଡା ଛାଡି ଯିବ ନା କଣ?
ତା ନୁହଁ ଦେହରେ ଟିକେ ଭଲ ଦେହଘର ଟା ଭଲ। କୁହନ୍ତି ଛୁଆଙ୍କ ଦେହ ଲାଗିବ।
ଓହୋ!
ଭଲ ଭଲ କୁହ।
ଦଲିଆ ଖାଉଛି ତ ନେ
ହଁଁ ହଁ ଏଇ ପୋଡ଼ା ମରିବା କିଛି ଖାଉନି ତା ଦେହ ଟା ସେ ଅଧା ଟା ଖରାପେ।
ସେଇବେ ଛୁଆ ଦେହ ଖରାପ ଥିଲା ତାପରେ ଏଇ ଯୋଉ ଗରମ ଆଜି ତ ଜୋରେ ଗରମ। ତମା ଆଡେ କୋଉ ଭଳିଆ ଗରମ ହଉଛି କେଜାଣି
ବୋପା ମାଆ ଗରମ କୁହନି ରଜ ଦି ତିନି ଦିନ ତ ପୁରା ବର୍ଷା ଜୋରରେ ଜୋରରେ ପକେଇଲା। ତାର ଆଉ ବର୍ଷା ନାଇଁ ଖରା ଆଜି ଟିକେ ଖରାକୁୁ ବର୍ଷା ଖରାକୁୁ ବର୍ଷା ହଉଥିଲା।
ହଁ ଭାଇ ଗରମର କାଲି ବି ପୁଅଟାରୁ ସେମିତି ଟିକେ ଖସୁ ଫସୁ ବାହାରି ଛି ଗରମ ଏତେ ଜୋରରେ ଯେ
ହଁ ପା। ପୁଅ ଆ ଯିବା ପୁଅ ହଁ ବା ଖରାପକୁ ଗରମ ପ୍ରବଳ
ହଁ ବା ଆଜି କିନ୍ତୁ ଗରମ ଟା ଜୋରରେ ମାନେ ପବନ ଟିକେ ବି ଦଉନି ମୁଁ ଆସିକି ଛାତ ଉପରେ ବଇଛି ମାନେ ପବନ ଟିକେ ଦଉ ଗଛ
ଲେ ଦେ ହଁ ପା ଆଁ ଜୋରରେ ଜୋରରେ ଜୋରରେ
ଆଉ ଆଉ ରଜ କୁଆଡେ ବୁଲାବୁଲି କଲ ନା କରିନ?
ଏତିକି ହଉଛି ବା। ନାଇଁ ରଜରେ କୁଆଡ଼େ ଯାଇ ହେଲାନି ତ ବର୍ଷା ତ ହେଲା ଖରା ତ ଜୁନିଆ ଖରା ଟାଙ୍ଗ ଚାରିଟା ବେଳେ ଠିକକି ବର୍ଷା ଫର୍ଷା
ରଜ ବି ରଜ ଭଳିଆ ନାଗିଲାନି।
ନାଇଁ ବା ବର୍ଷା ହାତ ଜୋରରେ ନାଇଁ ବର୍ଷା କୁଆଡେ ଯାଇ ହେଲନି ୟାକୁଟି ପାର୍କ ଫାର୍କ ନେଇକି ଯିବା ପାଇଁ ଯେ ଯାଇହେଲାନି।
ଲାଷ୍ଟେ ରଜ ଦିନ ଦେଖୁନ କେତେ ଜୋରରେ ବର୍ଷା ସେଦିନ କିନ୍ତୁ ଜୋରରେ ବର୍ଷା ହେଇଛି।
ବସିପଡୁ ମୁଁ ତତେ ପସେଇବି।
କଣ ସାଇକେଲ ରେ ବସିବ ନା କଣ?
ହଁ ହଁ ସାଇକେଲରେ ତାର ଗୋଟେ ୟାର ଗୋଟେ ସାଇକେଲ ଇଏ ତା ବଡ ସାଇକେଲ ଟାକୁ ଧରିକି ଯାଇଛି ମୋ ପୁଅ।
ଓହୋ ଏ ଚଲେଇଲାଣି ନା ସାଇକେଲ?
ହୁଅ ଆଉ ନାଇଁ ଏଟା ଚଲଉନି ଏଟାଉ ଧରିକି ଆମେ ପେଲି ଫେଲି ଚଲଉଛୁ ଆ ଯିବା ଅ
ଓହ ଛୋଟ ସାଇକେଲ ନା ବଡ
ହଁ ନାଇଁ ଛୋଟଟେ ଛୋଟଟେ ହୁଁ ହୁଁ ଏ ତା କୁ ମାଇ ମାଡଗୋଳ ଉଠିଯା ଆଗରୁ ଆଗରୁ ବୁଲଉନୁ।
ସେ ଚଲାଉଛି ବଡ ନା ସାନ।
ନା ସାନ ବସିଛି ମୁଁ ତାକୁ ପେଲି ପେଲି ନଉଛି ତାକୁ ସେ ଆସିକି ମତେ ଡଲ କୋଉଛି ତୁ କନ୍ ନାଇଁ ମୋ ସାଇକେଲ ଟା କମାଇଁ ଧରିକି ଆଇଚୁବେ। ମୁଁ ଖୋଜୁଚି।
କିଏ ବଡ କୋଉଚି।
ବଡ ମତେ ଖୁଡ଼ି ଡାକିବନି ମତେ କହବ ସୋନାଲି ଆବେ ସୋନାଲି ତୋ ପୁଅ କାନ୍ଦୁଛି।
ହଁ ଏଇଆ ଶିଖଉଛନ୍ତି।
ସିଏ ତାଙ୍କର ଭଲ ତା ମାମା କହିବନି କି ତୁ କପାଇଁ ବେ ବା କରୁଛୁ ସେଠି ସମସ୍ତଙ୍କୁ କହିବ ରଜରେ ନୂଆ ପିନ୍ଧିଲେ ସମସ୍ତଙ୍କୁ କଇଲା ମୁଣ୍ଡିଆ ମାର। ଆମେ ହେଠୁ ଅଛୁ ମୁଣ୍ଡିଆ ଠି କିଛି ନାଇଁ। ସିଏ ତାର ଯାଇ ବୁଲି ବୁଲି ମୁଣ୍ଡିଆ ମାରିଲା ପୁଅ ଟା ଛୋଟରୁ ବଡ ପର୍ଜନ୍ତ ସମ୍
ସେଇଟା ଶିଖେଇବ ନା ଏଇ ଛୁଆଙ୍କୁ ଏଇ ଭଳିଆ ଶିଖେଇବ ଜଣଙ୍କୁ ଜୁହାର ହବ ଆଉ ଜଣଙ୍କୁ ଜୁହାର ହବନି।
ସେ କହିବେନି।
କୋଳ ଲୋକଙ୍କୁ କଣ କହିବ ମାନେ ଉପରୁ ଦେଖୁଥିବେ ଭଲ ମାନେ
କଥା ହେବେ ଏମିତି ଯେ କହିବ ସେ କିଛି ଜାଣିନାହାନ୍ତି ସବୁ ତମର ଭୁଲ।
ସେୟାବା ମାନେ ଦେଖିବାକୁ ବି
କହିଦେବେ କଥା ଟା ଆରମ୍ଭ ହେଲା ବେଳକୁ ମୁଁ ଜାଣିନି ମୁଁ ଶୁଣିନୁ ସବୁ ଶୁଣିଥିବେ ସବୁ ଜାଣିଥିବେ କୋଉଟା କୋଉଟା ତମେ କହିଲ କୋଉଟା ର ମୁଁ କହିଲି ହେଟୁ ପଚାରିଲା ଆଳକୁ ପଚାରଲା ବେଳକୁ ନାଇଁ ନାଇଁ ମୁଁ ବି ଯାଣିନି ତ ସୁନା ଘର ସାଁ ଆଜ୍ଞା।
ଆଉ କୁଆଡେ ବୁଲା ବୁ ତମ ପୁଅ ଆଉ କୁଆଡେ ବୁଲୁଚି ନା ପାଠ ପଢିଲାଣି ଅଙ୍ଗନବାଡି ଯାଉଛି ନା ଯାଉନେଇ।
ଅଙ୍ଗଲବାଡିରେ ବହୁତ ବାଟ ହେଇଯାଉଛି ଗାଡି ଫାଡି ଯାଉଛି ଛାଡିବାକୁ
ଆଉ ଘରେ ପଢଉଚ।
ଘରେ ହଁ ସିଏ ସ ଏଇ ଘରେ ଦେଖିବା ପାଇଁ ଏମିତି ଆଉ ଛୁଆ ଜମା ବସୁନାହାନ୍ତି ଖାଲି କାନ୍ଦିକି ରଡି ଛା ଛାଡୁଚନ୍ତି।
ନା ପୁଅ ଟା ବସୁଛି ନା ବସୁନେହିଁ।
ପୁଅ ନାଇଁ କେତେବେଳେ କେମିତି ବସୁଛି ଇଚ୍ଛା ହେଲେ କେତେବେଳେ କେମିତି ବସୁନି ଏମିତି ହଉଚି।
ହୁଁ ଦେଖୁ ନହେନେ ଗୋଟେ କାମ କରୁନ ଶୋଇଲା ବେଳେ କିଛି ଖାଇଲା ବେଳେ ଏମିତି ତାକୁ ସବୁ କୁହନ୍ତୁ।
ଟିକେ କହିଲେ କହୁଛି ନହେଲେ ଅଲଗା ଟାଇମରେ ଯେତବେଳେ ଟିକେ ବସେଇଲେ ଇଚ୍ଛା ହେଲେ ବସୁଛି ନହେଲେ ମୁଳୁରୁ ମାନୁନି। ଏ ସ୍କୁଲ ଛାଡିବା ପାଇଁ ଯେ ସ୍କୁଲ କଣ ଏଇ ଛୋଟ ଛୁଆ ଙ୍କୁ ଛାଡ଼ିବୁ ସେ କଣ ସି
ନାମ ଏଇନା କଣ ଏଇନା ତାଙ୍କର ମାନେ ସେ ସ୍କୁଲେ ଛାଡ଼ିବ ଖେଳେଇବେ ଖାଲି ଏଇନା ସେ କଣ ପାଠ ପଢେଇବେ କି?
ହେଲା ସେ ଆଜିଠୁ ଗଲା ୟାର ତ ଲେଖା ହେଇନି ସେ ତା ବାବା କହୁଛନ୍ତି ଲେଖେଇବା ଦେଖିଆ ଯାଉ ମୁଁ କହିଲି ନ ଚାରି ବର୍ଷ ନ ଚାଲିଲେ ଲେଖା ନା ତିନି ବର୍ଷ କୁରୁ
ହୁଁ ବର୍ଡର କେତେ ବଛ ହେଲା କି।
ବଡ ର ନବେ ମୁଁ କହିପାରିବିନି। ବୁଲେଇ ବୁଲେଇ ଆଇିଲୁଣି ମୋ ଗୋଡ ବିନ୍ଧୁଛି ମତେ ଆହୁରି ବୁଲେଇଛି। ଓଲା।
ହୁଁ।
ମ ମା।
ସେତିକି ବୁଲୁ ସେ ସାଇକେଲ ଦେଇଦେ।
ସେ ମାରୁଛି ତା ସାଇକେଲ ଧରୁଛି ଟିକେ ବୁଲେଇକି ଆଣିଲିଣି ମୁଁ ତାହୁରି ବୁଲେଇଛେ ଥଣ୍ଡାରୁ ଖାଲି ଗୋଡ। ମୋଡା ବିନ୍ଧୁଛି ଛୁଆ ମୋଡରୁ ମାନୁ ଥୁଆବା।
ତା ମାମା କିଛି କହୁନ
ସିଏ କିଛି କହିବନି ସେ ବସିବ ଛୁଆ ମାଡ ଗୋଳ ଯିବ।
ଓହୋ ଯିଏ କଣ ଶିକ୍ଷା ଦଉଛନ୍ତି ଛୁଆଙ୍କୁ ଆଜିଠୁ।
କାମୁଡି ଦଉଛଧଡ ଆମେ ଚେୟାର ପେଲିଦଲା ଚୟାର ଜା ବାଜିଲା ଆଖି ତଳ ଟା ଖଣ୍ଡେ ପୁରା ଏମତି କଟିଗଲା ଆଖିଟା କୋଉ ବା ଜିନି କହନ୍ତି।
ଏମିତିଆସଛୁଆ ଆଉ ଟିକେ ଇଏ କରନ୍ତେ ନା ତମ କୁହନ୍ତି।
ହୁଁ ହ ଆମେ ଯଦି ଟିକେ ମାରିଦବ କି କଣ ତାକୁ ପୁରା ଡେଣା ଧରିକି ପୁରା ଡାଲିକି ଧ ଧମକେଇକି ହଁ ଚାଲଚି। ଛୋଟଛୁଆନି ହଁ ଆମକୁ ଚପ ହ ମୁ କିଛି କୁହେନି।
ହଁ ଯେିଲ ଧର ଦମ କେବାର ଅଛି ନା ଏମିତି ପାଣିତାିକ ଦମ କୁହନ୍ତି ଛୁଆ।
ସେଟା ସୋ ଡାଲ କରିୁଥିବେ ଆଣିବି ଭାରିବାକୁ କବେ କହିବେ ସେ ତା ପୁଅ ମାରୁଛି ପୁଅ ମାରୁଛି ଦି ଜଣ ମାଡଳ ହଉଛନ୍ତି ତା ମାଆ ଖ ଦୌଡି ଯାଉଛି। ହୁଁ ପଳଳାଏ ବୋଲି ପଡା ଟିକେ କାନ୍ଦା କନ୍ଦି କଲେ ମୁଁ ପଳାାଏ
ହଁ ଆଉ ଛୁଆ ମାଡନ୍ ଲାଗିବେ ଦେଖିବେ ନାଇ।
ହୁଁ।
କଣ ଛାଦ ମିଛିବା ସେଠି ମେଡଲ ଲାଗି ନା ଅଣ୍ଡିଆ ଖାବରାରେ ହେବେ।
ଯାହାର ଯାହା ଭାବନା।
ହୁଁ ଏମିତିଛୁ ଅଳୁ ଚା ସେପଟରେ।
କଣ।
ନା ଶୁଣି ଶୁଣୁଣି କେମିତି ଚଳୁଛ କଣ କରୁଛ। ହଉ ତମର ଏଇନା କଣ ରୋଷେଇ ବସ ନା
ସିଏ ଧୁପ ଦଛନ୍ତିନ ମୋ ଶାଶୁ। ଆଉ ମୁଁ ବା ରାତିରେ ରୁଟି କରିବି କଣଣ ଅଣ୍ଡା କିି କଣ ଆଣିବେ କିଣି କରିବି ଟିକେ।
ଓହୋ ତମେ ବି ରୁଟିିକ ଖାଉଛ।
ନାଇଁ ମୁଁ ରୁଟି ଖାଉନି ମୁଁ ପେଟ ଗରମ ହେଇଯାଉଛି ରୁଟି ପରଦିନ ଟିକେ ପରଦିନ ପଟେ ରୁଟି ଖାଇଦେଲି ପେଟ ଗରମ ପୁରା।
ତମେ ଭାତର ଖାଉଛ।
ମୁଁ ରାତିରେ ଭାତ ଭାତ ମୋର ଭଲ ଆଉ କିଛି ଦରକାର ନାହିଁ ଏ ବିରିୟାନୀ ଫିରିୟାନୀ ଆଣି। ଖାଇଦକି ରହିଯାଉଛନ୍ତି ମୋର ଏ ପସନ୍ଦ ନୁହଁ ବିରିୟାନୀ ଯେ ଚାମିନି ଏଇଟ ମୋର ପସନ୍ଦ ନୁହଁ ମୋର ଭାତ। ଘରେ ରୋଷେଇ ଯାାଇଥିବ।
ଓହୋ ରୁଟି ଖାଲି ସେ ଏକାଖାଆନ୍ତି।
ହଁ ଏ ବାବା ଏକୁଟିଆ ଖାଆନ୍ତି। ପୁଅ କେତେବେଳେ କେମତି ଖାଇଦିଏ। ପୁଅ ତା କେତେବେଳେ ପିଠା କେ
ନା ଫାଳେ ବି ଖାଉନି। ଫାଳେ ବି ଭଲସେ
ସେ ସେଇ ଛୁଆ କେତେ ଖାଇବେ। ଏଇ ତାଙ୍କ ନାଗି ଦି ତିନି ପଟ ଖଣ୍ଡ କରୁଥିବ।
ହଁ। କୁକୁରଟା ଆସି କୁକୁରକୁ ଦିଆହଉଛି।
କୁକୁର ରଖିଛନ୍ତି?
ହୁଁ।
ତମେ ରଖି
ହଁ ତ ବାବା ଗୋଟେ ଆଣିଛନ୍ତି ମାଉସୀ ଶାଶୁ ଘର ଥିଲା ଯେ ତାଙ୍କର ବିକିଦେଲେ। ସେଇଟାକୁ ଆଣିଛନ୍ତି ଆରି
ଓହୋ, ସେରା କାମୁଡା କାମୁଡି କରିବୁନି ନା?
ନାଇଁ କାମୁଡୁନି ହେଟା ଭିଡା ହେଇକି ରଖାହେଇଛି। ଧଳା ଟେ ତାକୁ ଛଡାହୋଉନି।
ନେଇକି ଦଉଛ କାମୁଡୁ ନଥିବ ନା।
ନାଇଁ ନାଇଁ କାମୁଡୁନି ଉପରେ ଚଢିବ। ଚଢ଼ିଯିବ ଉପରେ କାମୁଡ଼ୁନି।
ହଁ, ହଉ ତାହାଲେ ମୁଁ ରହୁଛି ହା।
ହଁ ହଁ